ହ୍ୟାଲୋ।
କିଏ କହୁଛନ୍ତି?
ଶୁଭୁଛି?
ଆଜ୍ଞା।
କଣ କରୁଚ?
ଆମେ ଏଇ ରଜରେ ବଇଚୁ ଆଉ
ରଜରେ କେମିତି ବସିଛ ରଜରେ ବୁଲିବା କଥା ନା ଆଉ
କୁଆଡ଼େ ବୁଲିବା ଆମର ପୁଅ ପିଲାଙ୍କ କଣ ଅଛି କୁଆଡ଼େ ବୁଲିବ?
ହଁ। ଆଉ ରଜରେ କୁଆଡେ କୁଆଡେ ବୁଲିବାକୁ ଗଲ?
ଆମେ କୁଆଡେ ରଜରେ ବୁଲିବାକୁ ଯାାଇନୁ ଖାଲି। ଏଇ ଗାଁ ଭିତରେ ଖୁଡି ହମ ଘରେ ବୁଲୁଛୁ ଆଉ।
ହୁଁ ହୁଁ ହଉ।
ଆ ତମେ ସବୁ କୁଆଡ଼େ ତାମେ ସବୁ କୁଆଡ଼େ ଯାଇଥିଲ?
ହଁ ଆମେ ଯାଇଥିଲୁ ବୁଲିବାକୁ କଟକ ବାଲିଯାତ୍ରା ପଡିଆ।
ସେଠି କଣ କଣ ହଉଛି ନା କଣ?
ସେଠି ସେଠି ମେଳା ପଡିଛି ରଜ ମେଳା? ରଜ ମେଳା ପଡିଛି ଦୋଳି ହେରୀକା ଲାଗିଛି।
ନୂଆ ଡ୍ରେସ। ତମର ଚାରିଦିନ ଚାରିଟା ନୂଆ ଡ୍ରେସ କଲ।
ହୁଁ।
ହୁଁ।
ଆଉ। ଆଉ ପୁଅପିଲାଙ୍କର ରଜରେ କାମ କଣ, ସିଏ ଖାଲି ବୁଲେଇବେ।
ହଁ।
ଆଉ ଆଜି କଣ ଖାଇଥିଲ?
ଆଜି ଖାଇଲେ ବିରିଆନି।
ହୁଁ ଆଉ ପୋଡ ପିଠା ହେରୀକା, ପାନ ରଜ ସ୍ପେଶାଲ ପାନ ଖାଇନ?
ନା।
କଣ ପାଇଁ, ରଜରେ ସ୍ପେଶାଲ ହେଲା ପାନ, ପାନ କେମିତି ଖାଇନ?
ସେ ଝିଅ ପିଲାମାନେ ଖାଇବେ ନା ଆମେ କାହିଁ ଖାଇବୁ।
ତାହେଲେ ଝିଅ ପିଲାମାନେ ଖାଇବେ ତ ଝିଅ ପିଲାମାନେ ବନାନ୍ତେ, ପୁଅ ପିଲାମାନେ କାଇଁ ବନଉଛନ୍ତି?
ପୁଅ ପିଲାମାନେ ବନୋଉଛନ୍ତି ବିକିବାକୁ।
ହୁଁ। ସବୁଠୁ ଶସ୍ତା ପାନ କେତେରେ ଆସୁଛି?
ଶସ୍ତା ପାନ ଚାଲୁ ଗୋପାଳ ମିଠା ଦଶ ଟଙ୍କାକୁ ତିନିଟା।
ଦଶ ଟଙ୍କାର ତିଣ୍ଟା, ଆଉ ସ୍ପେଶାଲ ପାନ?
କୋଡିଏ ଟଙ୍କାକୁ ଗୋଟାଏ।
ହଁ ସ୍ପେଶାଲ ପାନ ଯେମତି କଣ କଣ ପଡେ, ରଜ ସ୍ପେଶାଲ ପାନରେ?
ବତିଶ ପ୍ରକାର ମିଠା ପଡ଼ୁଛି।
ହଉ ଦେଖ, ବତିଶ ପ୍ରକାର ନାଁ କହିପାରିବ?
ହୁଁ।
କହିଲେ ଦେଖିବା ନା।
ଗୋଟେ ବେଲା ମଞ୍ଜିିର ଗୋଟେ ବେଲର ରସ ନୁହଁ? ସେଇ ରସରୁ ଗୋଟେ ହଉଛି ମିଠା। ନଡ଼ିଆା ସେ ଏମିତି ସବୁ ପଡୁଛି ଆଉ।
ଆଉ ଗୁଆ ହେରିକା?
ଗୁଆ ପଡ଼ୁଛି, ଲବଙ୍ଗ ପଡ଼ୁଛି, ଗୁଟ
ଆଉ ସେଇ ଯୋଉ ପାନରେ ଯୋଉ ଲାଗେ ଯୋଉ ଜରିଟା
ହୁଁ।
ସେଇଟା ସେଇଟା ସେଇଟା ଖାଆନ୍ତି?
ହୁଁ ସେଟା ଖାଆନ୍ତି।
ସେ ଲାଗେ ଜରି ଭଳିଆ, ସେଟା କେମିତି ଖାଇବ, ସେଟା ପେଟକୁ ଗଲେ କିଛି କ୍ଷତି ହବନି?
କିଛି କ୍ଷତି ହେବାର ନାହିଁ, ଆପଣ ଖାଇକି ଦେଖନ୍ତୁ।
ହଉ ଖାଇବା ଆଉ, ଆମେ ଯେତେବେଳେ ଖାଉ ତାକୁ କାଢିକି ଖାଇଦଉ।
ଆଉ ରଜରେ କେତେ ଟଙ୍କା ଡ୍ରେସ ଆଇଁଲ?
ରଜରେ ଆମେ ଶାଢୀ ଆଣିଥିଲୁ ଆଉ, ଡ୍ରେସ୍ ଥିଲା ଆଗରୁ ଆଉ।
କେତେ ଟଙ୍କାର?
ଟୋଟାଲ ତିନି ହଜାର ପାଖାପାଖି ଆଉ।
ନିଜ ପଇସାରେ ନା ବାପା ମା ଙ୍କ ପଇସାରେ ଆଈଁଲ ମ?
ବାପାଙ୍କ ପଇସାରେ।
ହଁ ତମ ବାପା ତିନି ହଜାର ଦେଲେ ଡ୍ରେସ ଆଣିବାକୁ?
ହୁଁ।
ଯାହା ହଉ ଆମକୁ କେହି ଦେଉନାହାନ୍ତି କାମ।
ହଁ ରଜରେ କୋଉଠିକି ଗଲେ ବୁଲିବା କୁ ଭଲ ହବ। ମାନେ କୋଉଠି କୋଉଠି ରଜ ମାନେ ମେଳା ହଉଛି।
ରାଜା ମାନେ ଢାକ ନେଇକି ଯାଅ ନକରି।
କେତେ ଦୋଳି ଲାଗୁଛି।
ବାଇଆ ଆସି ମଜାରେ ପଡ଼ିଛି। ଆଉ କଲ୍ୟାଣପୁରରେ ପଡିଛି। ହଁ ମୁଣ୍ଡ ମଣାରେ ପଛି ମୁଣ୍ଡ ମଣା ସବୁଠୁ ଭଲ ହଉଛି।
ହୁଁ। ଆଉ। ତମ ଆଡେ ଗରମ କେମତି କଣ ହଉଛି।
ଗରମ ଜୋରରେ ବର୍ଷା ଉଠେଇଲା ହେଲାନି ଆଜି ଆଉ।
ହୁଁ।
ଆଜି କୁଆଡେ ବୁଲିବାକୁ ଯାଇଥିଲ।
ଆଜି କୋଆଡେ ଯାଇନୁ।
ଆଉ।
ଗରମ ଦିନରେ କଣ ଖାଇଲେ ଭଲ ଲାଗେ।
ପଇଡ଼ ପିଇବା ଲସି ପିଇବା ଥଣ୍ଡା ପିଇବା।
ଦେହ ପାଇଁ କୋଉଟା ବେଶୀ ଭଲ ହବ।
ପଇଡ଼।
ପଇଡ଼ ପ୍ରାଇସ୍ କେତେ କଣ।
ଚାଲି ଟଙ୍କା ପୁଚି ପଇଡ।
ପଇଡ଼ ତ ପଇଡ଼ ପୁଚି ପଇଡ଼ ପୁଣି କଣ ଗୋଟେ।
ସେଇଟା ଆମ ଇଆଡ଼େ ମିଳୁଚି କୁହନ୍ତି ସେଇଟା ଭର ନାଳି ବାହାରିବା ନଡିଆଉ।
ହୁଁ।
ପାଣି ଫୋଡ଼ିଲୁ ସେଇଗୁଡ଼ାକୁ କୁଅନ୍ତି ପୁଚୁ ପଇଡ଼।
ଓହୋ।
ତମର ଅଡେ କଣ ଖାଲି ପଇଡ଼ କହନ୍ତି।
ହୁଁ।
ହୁଁ।
ଗୋଟେ ପଇଡ଼ରେ ନଡିଆ ଥାଏ। ସେଇଟା କୁହନ୍ତି ନାଳି ପଇଡ଼ ଆଉ ଗୋଟେ ଖାଲି ପଇଡ଼ ପାଣି ବାହାରେ।
ଉଁ।
ଆଉ କୋଉଠି କୋଉ ମନ୍ଦିର ଗୋଟେ କହୁଛନ୍ତି ଭଲ ପୁରୀ ଯାଇଛ?
ହଁ ତମେ ଯାଇଛ।
ହୁଁ।
କେତେ ଥର।
ମୁଁ ଯାଇଛି ତିନି ଚାରି ଥର ଆଉ।
ହଁ ଆମେ ବି ଯାଇଛୁ ସେଇ ସାତ ଆଠ
ରଥଯାତ୍ର ବେଳେ କେବେ ପୁରୀ ଯାଇଛ?
ନାଇଁ ଜମା ଯାଇନୁ।
ତମେ ରଥଯାତ୍ରାରେ ପୁରୀ ଯାଉନା।
ଭିଡ଼ ପ୍ରବଳ ସବୁ ଭକ୍ତ ସେମାନେ ଆସୁଛନ୍ତି ଆଉ। ଆମେ କହିଲୁ ପଛରେ ଯିବୁ ଆଉ। ରଥ ଯାତ୍ରା ଦିନ କାହିଁ ଯିବୁ ଆଉ।
ହୁଁ ପୁରୀରେ ପ୍ରସିଦ୍ଧ ଖାଦ୍ୟ କଣ?
ପୁରୀ ପ୍ରସିଦ୍ଧ ଖାଦ୍ୟ ହଉଛି ଅଭଡା।
ନା ରେ ଆରେ କଟ କଟକରେ ଯେମିତି ଆମର ହେଲା କଟକ ସ୍ପେଶାଲ୍ ଦହିବରା। ସେମିତି ପୁରୀରେ
ପୁରୀ ରେ ପା ହେଉଛି ମଟର ସୁପ୍, ଖଜା।
ହୁଁ
ତମ ତମର ତମେ ଖଜା ଖାଇବାକୁ ଭଲ ପାଅ ପାଡ଼ି ରେ? ହଁ
ଖଜା କାହାକୁ ନ ଭଲ ଲାଗେ। ଖଜା ସମସ୍ତଙ୍କୁ ଭଲ ଲାଗେ। ଯିଏ ପୁରୀ ଯାଇଛି ସେ ତ ଖଜା ଖାଇଛି ନା। ପୁରୀରେ ଖଜା ବିନା କିଏ ଆସନ୍ତି? ଖାଇକି ସମସ୍ତେ ଘରକୁ ବି ଆଣନ୍ତି।
ଆମେ ଆସି ପାର
ତମେ ଆଣନି, ସମସ୍ତେ ଆଣନ୍ତି।
ହଁ
ଆଉ
ସମ
ଆଉ କୋଉ ମନ୍ଦିର ଗଲେ ବୁଲିବାକୁ ଭଲ ହବ। ହୁଁ, ସମୁଦ୍ର ରେ ଗଧେଇଚୁ ସମୁଦ୍ର ଲହଡି ବି ଭାଙ୍ଗିଚୁ। ତମେ ଭାଙ୍ଗିନ କି?
ହଁ ତମେ ଝିଅ ପିଲାମାନେ ତ ଭାଙ୍ଗି ଦେଉଛ। ଆମେ ପୁଅ ପିଲାମାନେ କଣ ଭାଙ୍ଗିବୁ।
ହେ, ହେ, ମ ଆଉ କୋଉ ମନ୍ଦିର ବୁଲିବାକୁ ଗଲେ ଭଲ ହବ? ଫ୍ୟାମିଲି ସହ।
କୋଣାର୍କ ମନ୍ଦିର ଯାଆନ୍ତୁ। ବୁଲିକି ଆସିବ।
କୋଣାର୍କ ତମେ କେବେ ଯାଇଛ। କୋଣାର୍କ?
ନା
ଆମେ ବି କେବେ କୋଣାର୍କ ଯାାଇନୁ।
କୋଣାର୍କ କୁ ଆଉ କୋଉ ମନ୍ଦିର ନାଁ ରେ ପରିଚିତ କହିଲ।
ସୂର୍ଯ୍ୟ ମନ୍ଦିର।
ଜାଣିଛ ଆଉ ସୂର୍ଯ୍ୟ ମନ୍ଦିର ଆଉ।
ଆ ମୁଣ୍ଡି କିଏ ମାରିଥିଲେ?
ମୁଣ୍ଡି ଧରମା ମାରିଥିଲେ। ହଉ କୁହ ଧରମା କାହାର ପୁଅ?
ଧରା କାହା ପୁଅ ଆମେ ଜାଣିନୁ।
ଧରମା ହେଲେ ବିଶୁ ମହାରାଣାଙ୍କ ପୁଅ।
ସେ
ହଉ କୁହ କୋଣାର୍କ ମନ୍ଦିର ଅ କେତେ ଶହ ବଢେଇ ଲାଗିଥିଲେ? ତିଆରି କରିବା ପାଇଁ।
ବାରଶହ ବଢେଇ ପାରିଲେନି ତାପଡେ ଧରମା ଡେଇଁକି ମୁଣ୍ଡି ମାରିକି ଡେଇଁଲା।
ହୁଁ। ତାଙ୍କର ପୁଣି ଧରମା କାହିଁ ମାଇଲେ, ବାରଶହ ବଢେଇ ଲାଗିଥିଲେ ଧରମା କାହିଁ ମୁଣ୍ଡି ମାଇଲେ କୁହ?
ଠାକୁର ତା ଉପରେ ପ୍ରସନ୍ନ ଆଉ।
ହୁଁ।
ସେଇଦିନ ନା ନା। ରାଜା ତାଙ୍କୁ କହିଥିଲା ଆଜି ମୁଣ୍ଡି ମରାହବ ମୁଣ୍ଡି ମରାହବ।
ରାଜା କହିଥିଲେ ଆ ଜି ଭିତରେ ମରାହବ ନହେଲେ ବାରଶହ ବଢେଇଙ୍କ ମୁଣ୍ଡ କାଟ ହବ।
ହୁଁ ସେଇ ପାଇଁ ସେ ମୁଣ୍ଡି ମାରିକି। ଡେଇଁଲା ଆଉ।
ହୁଁ। ଆଉ ଆଉ କୋଉ ମନ୍ଦିର ବିଷୟରେ କଣ ଜାଣିଛ।
ଆଉ କଇଲ କଇଲ ଜଗନ୍ନାଥଙ୍କ ରଥ ନା କଣ?
ଜଗନ୍ନାଥଙ୍କ ରଥ ନା ହଉଛି ଆ। କଣ ଜଗନ୍ନାଥଙ୍କ ରଥ ନା ମୁଁ ଜାଣିନି ମନେ ନାଇଁ ମୁଁ ଜାଣି ଚି ମନେ ନାହିଁ ହଁ ନନ୍ଦିଘୋଷ। ଆଉ ସୁଭଦ୍ରାଙ୍କର।
ସୁଭଦ୍ରାଙ୍କ ର ମୋର ମନେ ନାହିଁ।
ଆଉ ବଳଭଦ୍ରଙ୍କର।
ମନ ନାହିଁ କଣ ତାଳ ଧଜ ନା କଁ ନା ତାଳ ଗଛ ନା କଣ ଏମିତି।
ତାଳ ଧ୍ୱଜ ବୋଧେ।
ହୁଁ।
ହୁଁ କହିଲ ଜଗନ୍ନାଥ ଙ୍କ ଯୋଉ ରଥରେ ମାନେ କୋଉ କଲର କୋଉ କଲର ର? ଲାଗିଥାଏ।
ଏଲୋ।
ହଳଦିଆ ନାଲି।
ହୁଁ।
ସୁଭଦ୍ରାଙ୍କ ର ହେଲା ସବୁଜ ନାଲି।
ହୁଁ।
ବଳଭଦ୍ରଙ୍କ ର କଳା ନାଲି।
ହୁଁ।
ହୁଁ।
ଧଳା ଗୋଟା କାର ଅଛି ବା।
ଧଳା ବି ଲାଗେ।
ବଳଭଦ୍ର ଙ୍କର ନା।
ହୁଁ।
ହଉ ଜଗନ୍ନାଥ ରଖ ହଉ।
ହଉ।